ହାଲୋ ହାଲୋ।
ହଁ ପୁଅ।
କଣ କରୁଛ କୋଉଠି?
ନାଇଁ ମ ଏଇଠୁ ରୋଷେଇବାସ ସାରିକି ବସିଛି ଆଉ ଦାଦା ହରିଆ ଖାଇବେ ଏଇନା ଆଉ। ଆଉ ତମ ଖବର କଣ?
ହଁ ମୋ ଖବର ତ ଭଲ ଆଉ।
ହଁ।
ଆଉ ଆଉ ମୁଁ କହିଲି ଦାଦା କଣ କୁଆଡେ କାମ ଧନ୍ଦାକୁ ଯାଉ ନାହାନ୍ତି ନା କଣ।
ନାଇଁ ମ ଅଛନ୍ତି ଏ ଖରା ଯୋଉ ହଉଥିଲା ଯାଇନାହାନ୍ତି କୁଆଡେ ଖରା କମିଲାଣି ତା ପରେ ଯୁଆଡ଼େ ଧର ଯିବେ ଆଉ।
ଆଉ ଝୁଅ ଘରିକା।
ହଁ ସବୁ ଏଇଠି ପାଠ ପଢୁଥିଲେ ସାରିକି ଏଇନା ବାପା ଆସିଲାଠୁ ତାର ମୋବାଇଲ ଧ ଏଇଠି ବସିଛନ୍ତି।
ଆଉ ଖିଆ ପିଆ ହେଇ ନାହିଁ।
ନାଇ ଏଇନା ସବୁ ବୋଉ ଦୋକାନ ବନ୍ଦ କରିକି ଆସିଲେ ଷ୍ଟାର୍ଟ ହବ ଆଉ। ଆଉ ତମେ ଆଉ ଠାକୁରଙ୍କ ପୀଠ ଆଡେ ଯାଉନ କାହିଁକି?
ନାଇଁ ଯାଉନି ଯିବି ଏଇ ଯଜ୍ଞ ହେଲେ ଯିବି ଆଉ।
ହଁ ସେ ଦେବସ୍ନାନ ପୂର୍ଣ୍ଣିମାକୁ ସବୁ ଯିବ ସେଠି ବଡ ରକମର। ଇଏ ହବ ଆୟୋଜନ ଯିବ। ଅଣତିରିଶ ତାରିଖ ବା।
ଅଣତିରିଶ ତାରିଖ।
ହୁଁ।
ଆଉ ଆଉ କଣ ମଝିରେ ପା ଯୋଉ ଇଏ କହୁଥିଲେ ଆ ଠାକୁର ଲାଗୁନାହାନ୍ତି।
ହଁ ନାଇଁ ସେ ଯୋଉ ହଁ ଅଣସୁଧିଆ ହେଇଥିଲା ତାପରେ ସେ ଯୋଉ ଇଏ ହେଇ ଥିଲା ଯୋଉ କଣ ତାଙ୍କ ପର୍ବ ଯୋଉ ଥିଲା। ସେଥିପାଇଁ ବି ବନ୍ଦ ଥିଲା ଇଏ ଏବେ ଚାଲିଲା। ଣି ଇଏ ଅଣତିରିଶ ତାରିଖ ତ ଦେବସ୍ନାନ ପୂର୍ଣ୍ଣିମା। ଡିବ ସବୁ। ଯଦି ଏକାଟିଆ କ ଖାଇବା ପିଆ ଭଲ ମନ୍ଦ ସବୁ ହବ। ହୁଁ।
ତମ ଆଡ଼େ ଆଗରୁ ଆସିଥିଲେ ପ ପଛେ ତମେ ଥିଲ ବଧେ ନା କଣ ଯଉ ଆଙ୍କ ଘରେ। ହଁ କାଲି ତ ଆସିଥିଲେ ମୁଁ ସେ ଦିନ କଥା। ଓହୋ।
ହୁଁ। ହେଁ ଆଗକୁ ସମୟ ଜମାନା ଭଲ ନାହିଁ ସମସ୍ତେ ସେ ଠାକୁରଙ୍କ। ଇଏ ଆଶ୍ରିତ ହେଇଯାଅ। ସବୁ ସେଇ ପଥରେ ରହିଲେ ହିଁ ଆମେ ରକ୍ଷା ପାଇପାରିବା।
ହଁ ନାଇଁ ଠିକ କଥା ସେଇ ଠାକୁରଙ୍କ ଶରଣ ରେ ପଶ ପସିଲେ ଠିକ୍ କଥା।
ହୁଁ, କଥା କଣ ଏମତି ଇଏ ହଉଛି ବା। ସ୍ପିଡି ହେଇକି ଅପ ଡାଉନ ହଉଛି ହଁ।
ଓହୋ।
ଆମେ ତ ବୃନ୍ଦାବନ ହରିକା ଯାଇଥିଲୁ ଦାଦା ହରିକା ସବୁ ବୁଲି ବାଲିକି ଆସିଲୁ। ବଢିଆ ଜାଗା ସବୁରେ।
ବଢ଼ିଆଜାଗା।
ଆଉ ଆ ଫାଷ୍ଟ ଗଲୁ କାଶୀ। ଫାଷ୍ଟ ଗଲୁ କାଶି ତାପରେ, ସେଇ ଯୋଉ ଇଏ ଯୋଉ ଇଏମ କି ଘାଟେ ପ୍ରୟାଗରାଜ ତ ଯାଇଥିଲୁ। ଯୋଉ ହରିଶ୍ଚନ୍ଦ୍ର ଘାଟ ଯୋଉ ପୋଡା ପୋଡି ହୁଅନ୍ତି ଓହଁ ସେ ସେଠିକି ଯାଇଥିଲୁ। ତାପରେ, ଏଇ ବୃନ୍ଦବନ, ଅଯୋଧ୍ୟା, ମଥୁରା ଗୋପ ନନ୍ଦଗା ସେଗୁଡା ସବୁ କଭର କଲୁ ତାପରେ ରାଧାରାଣୀଙ୍କ ଇଏ ଯାଇଥିଲୁ, ବର୍ଷାନ ଯାଇଥିଲୁ। ଏଇ ସବୁ ପୁଣି, ଆଜି ବାହାରୁଛୁ ଯାଉଛୁ ପୁରୀ ବା ବାହାରି ଆଜ୍ଞା।
ହ ଆଜିପୁର ଯ କେତେ ଆସବେ?
ଆଇ ଏ ବା ସାଙ୍ଗେ ସାଙ୍ଗେ କଣ ଏ ଅଧଣ୍ଟା ହେଲା ଅଞ୍ଜଳି ପାଖକୁ ବାବା ଫୋନ ମାରିଥିଲି କହିଲେ ଚାଲ ସବୁ ଯିବା ପୁରୀ ବୁଲିିବାଲିକି ଆସିବା ସେ ସବୁ ଟ୍ରେନ ରେ ଯାଉଛନ୍ତି ଆଉ ଦାଦା କୁ ମୁଁ କହିଲି ଚାଲ ଆମେ ଆ ପଳେଇବା, ଏଥିରେ ଆମେ ଗାଡିରେ ଯିବୁ ହେରି
ଆ ରାତି ବାନ୍ତି ନେଲେ
ଏଇ ଚାରିଟା ପାଞ୍ଚଟା ବେଳକୁ ବାହାରିବୁ ଆଉ ସେ ତାଙ୍କର ଟ୍ରେନ ରେ ଯିବେ ଆମେ ଆଉ ଆଉ ଆମେ ଆମର ଦାଦାର ମୋର ସ୍କୁଟିରେ ପଳେଇଲେ ସିଏ ଯାଇକି ପହଞ୍ଚିଲା ବଳକୁ ଆମେ ବି ସେ ପହଞ୍ଚା ପହଞ୍ଚି ହେଇଯିବୁ ଆଉ
ହଁ
ହୁଁ। କିଉ ଯୋଉ ଇଏ ସିଆଡେ ଯାଇଥିଲୁ ବାହାର ଯାଗା କିନ୍ତୁ ଖାଇବା ପିଇବା ବାବାରେ ଯୋଉ ଇ ଏ ଟେ ମାନେ ପୋର ଡେ ଖାଇବା ପା ହଁ ପର ଡେ ଖାଇବା ଖାଲି ଦାଦାର ମୋର ପଳେଇଲା ହଜାର ଟଙ୍କା ଖାଲି ଖାଇବା ଖର୍ଚ୍ଚ ରୁମ ଚାର୍ଜ ହଯାରେ
ହୁଁ। ସେ, ଯାହା ହଉ ପଇସା ପତର ଯାଉୁ ପଛେ କିନ୍ତୁ, ଯାହା ହଉ ଯାଇକି ଆମେ ଗୋଟେ ଜା ଗା ମାନେ ସେ, ସାନ ଠାକୁରଙ୍କ ଲୀଳା ଖଳ ଜାଗା ବୁଲିକି ପଳେଇ ଆସିଲୁ। ସେତିକି ହେଲା ବଡ।
ହଁ
ହଁ, ଆଉ କଣ ରୋଷେଇ ବାସ ସବୁ କରିଛନ୍ତି?
ହଁ, ରୋଷେଇବାସ ତ ଆମର ସାଧା ହେଇଛି। ଆଜି ଗୁରୁବାରେ ଏଇ ଭା ଡାଲି ଆଉ ଭଜା ଭାଜି କଣ କରଛନ୍ତି। ଆଉ ପୁରୀ ଖାଇ ଥିଲ ନା କଁ ଛତୁଆ
ହଁ ଆମର ସେଇ ପଳେଇଲା ଦ ଇଆଡେ ତ ଦଶ ଦଶ ଖାଲି ଗା ଭଡା ପଳେଇଲା ନେଇଗଲେ
ହଁ।
ଆଉ ତଥାପି ସେମିତି ପଳେଇଲେ ବୁଲାବୁଲି ଖାଇବା ପିଇବା ଖର୍ଚ୍ଚ ଆର୍ଚ୍ଚ କୋଡିଏ ତିରିଶ ପଳେଇଲା ଆଉ।
ଅହ ମାନେ ଦଶ ଗାଡି ପଡା ନେଇକି ଯିବା ଆସିବା?
ହୁଁ ହୁଁ ହୁଁ। ସେଇପା ଜଣକୁ ବା।
ତମ ଦଶ ହଜାର।
ଉୁଁ ହୁଁ। ଏଇପା ସେଇ ଯୋଉ ଆଙ୍କ ଗାଡିରେ ଯାଇଥିଲୁ। ଟ୍ରାଭେଲରରେ। ହୁଁ ଉହୁଁ ଉହୁଁ। ଆରେ ଏ ଅଞ୍ଜଳି ଖବର ଶୁ ଶୁଣିଚ଼, ତା ଗା ଯୋଉ ଦୋକାନ କଣ କାଲି ରାତିରେ ଚୋରି ହେଇଛି ଟାଙ୍କି।
ମାନେ ଗ୍ୟାସ୍ ଟାଙ୍କି?
ହୁଁ।
ଏ ଯୋଉ ଏଠି ଆମଡ଼ ଜଳଖିଆ ଦୋକାନ ଦେଇଥିଲା ସେଇ ଯୋଉ ସେଇଠି ଚୋରି ହେଇଚି?
ହଁ କାଲି ରାତିରୁ କଁ କିଏ ନେଇକି ପଳଉଥିଲା ତାପରେ
ସେ ଜଣା ପଡିଗଲା ବି ସେ ସେଡ଼େ ସେଡ଼େ ଆସିଥୁଲେ ପେଟ୍ରୋଲିଂ ରେ କେମିତି ସେ ସାଇରନ୍ ଯଦି ମାରିଛି ଏ ଗାଡି କଛା ଟାଙ୍କି ଛା ତୋଇ ଦେଇକି ପଳେଇଚି, ସେଉଠୁ ସେ ତାର ନେଇଗଲେ ଇଏ ସେଉଠୁ ଅଞ୍ଜଳି ତାର ଯାଇକି ପୁଣି ସିଆଡୁ କିଏ କହିଲା ସେଠୁ ଏମାନେ ଯାଇଥିଲେ ଏ ସାଇନ ଫାଇନ୍ କରିକି ନେଇକି ଆସିଲେ ଟାଙ୍କି ଆଉ। ମୋଡ଼।
ଏଇ ଚୋରି ଚାରି ସବୁ ହଉଚ଼ି ଆଉ।
ହଁ ବା।
ଏଇଗାନି ସବୁ।
ହାଲୋ।
ହୁଁ।
ଆଉ ଖାଲି ପୁରୀ ଯିବ ନା ଆଉ କୋଉଠି ଯିବ ବୁଲା ବୁଲି କରିଆକୁ।
ନାଇଁ ମ ପୁରୀ ଯିବୁ ଆଜି ଏଇ ଯୋଉ ଏକାଦଶୀ ଅଛି ନା ମହାଦୀପ ଉଠିବ
ହଁ।
ଆଉ ଦର୍ଶନ କରିକି ଏକାଏଳେ ସେଇ ଭୋରୁ ଭୋରୁ ପୁଣି ବାହାରିକି ଆସିବୁ ଆଉ।
ଅହ।
ଏ ଏଇ ଏମତି ବାହାରିଲୁଣି କେତଥର ଯିବୁ ଯିବୁ ବୋଲି ଯାଇ ହଉନେଇ ଦେ ଦେଖେ ଆଜି ଗୁଡୁଙ୍କ ଭାଗ୍ୟରେ କେନ୍ତି ହି ହି ହି ହି ଗୁରୁଙ୍କ ସାଙ୍ଗରେ ବୁଲିବାକୁ ଦର୍ଶନ କରିବାକୁ ସେଇଟା ଆଜି ଆମର
ହଁ ନାଇଁ ଜଗା ଡ଼ୋରି ନାଗିଲେ ସବୁ ହବ।
ହଁ ହି ହି ହି।
ଆଉ ଖୁଡ଼ି ଯୋଉ ଆମର କଁ କଣ କହୁଥିଲି ମ ଆଜି ବାବା ଆଉ ମା ସବୁ ଯିବେ ଆଜି ନା?
ବାବା ମା ହଁ ଆଉ ସେଠୁ ଆଉ ଦି ଜଣ ଖଣ୍ଡେ ଆସିବେ। ଆଉ ସବ୍ ମା ଇଏ ସବୁ ବୁନି ଆଈ, ଅଞ୍ଜଳି, ମୁଁ ଆଉ ମଉନା ଦେଇ ଯିବ କି କଣ କେଜାଣି?
ଅଁ ରମେଶ ଭାଇ ସବୁ ଯାଉଛ ନା ସିଏ ସବୁ ଟ୍ରେନ୍ ରେ ଯିବେ ନା ବାଇକ୍ ରେ ଯିବା? ଖୁଡ଼ି ଯୋଉ ତାଙ୍କ ଯୋଉ ମନ୍ଦିରରେ ଯୋଉ ମଙ୍ଗଳା ଅଛନ୍ତି ସେ ସେଇ ମଙ୍ଗଳା ଲାଗୁଛନ୍ତି?
ହଁ ତମେ କଣ ତମେ କଣ ତମେ ଯେତେଥର ଯାଇଚ ତମକୁ କଣ ଲାଗେ?
ହେ ନାଇଁ ଠିକ୍ ସବୁ ସତକଥା ଆଉ। ନହେଲେ ସବୁ କେମତି କଣ କହିବେ?
ହୁଁ।
ମନକୁ କିଏ ଛାଡ଼ିଦେବେ, ଆମେ କଣ ତାଙ୍କୁ ଚିହ୍ନିଚୁ ନା ସିଏ ଆମ କଥାରେ ରହୁଚନ୍ତି ଯେ, ଆମ କଥାରେ
ହୁଁ।
ସେ ଆଉ ସେଲ ଦିଦି ହେରିକା ପା ସେଇଠିକି ଯାଆନ୍ତି।
ହୁଁ ସେ ତାଙ୍କର ପଙ୍କଜ ଫଙ୍ଗଜ ସମସ୍ତେ ସେଟିକି ଯାଉଛନ୍ତି ଆଉ।
ହଁ।
ପର ଏଇଘର ଏବେ ଯାଇଥିଲେ ଆନୁ ହେଗ ଏ ଆନୁ ବହୁ ଯାଇ ଥିଲେ ସବୁ ଏ ମ୍ୟାଡମ ମୁଁ ଯାଇପାରିଲି ନାହିଁ। ଆଉ ଯାଇଥିଲେ ସବୁ ଅନ୍ଜଳି ହେରିକି ଯାଇଥିଲେ। ବରଦା ବ୍ୟାଙ୍କ ର ସେ ଯୋଉ ଆକାଉଣ୍ଟିଂ ମାନେଜର ସିଏ ବସେଇ ଉଠେଇ ଦଉନି କେ
ହଁ ସିଏ-ସିଏ-ସିଏ ମତେ ଫୋନ କରିକି ମତେ ନେଇ କହି
ଆ ତମ କଥା ଏମିତି ପ୍ରମ୍ଟିଙ୍ଗ ତମ କଥା ଏତେ ସ୍ପିଡି କାଁଇ ହଉଛି କଟୁଛି କଥା ସ୍ପିଡି ହଉଛି।
ନେଟୱାର୍କ ପାଉନି ସେମିତି ହଉଛି ଆଉ।
ହୁଁ। କଥା କ୍ଲିଅର ନହେଲେ ଇଏ ବା
ମୋ ନେଟୱାର୍କ ପାଉନି-ପାଉନିକି ମୋର ମାନେ ରହିରହିକି ଶୁଭୁଛି।
ହ ହଉ। ଆଉ ଯ ଇଏ କଉନ ଯିବ ଆଁ।
ଶୁଭନି?
ମୁଁ କହିଲି ରହି ରହିକା ଶୁଭୁଛି ମାନେ କଥା କଟିଲା ଭଳିଆ ଇଏ।
ହଁ ବା ହଁ ବା କଥା ବ୍ରେକ୍ ହଉଛି ଆଉ ତମ କଥା ସ୍ପିଡ ହଉଛି ବ୍ରେକ୍ ହଉଛି।
ତାହେଲେ ନେଟୱାର୍କ ପାଉନି ସେଥିପାଇଁ ଏମିତି ହଉଛି।
ହଁ-ହଁ। ହ ଉ।
କଣ ହଁ ଖାଇବୁ ଅଇଖା ଖାଇବୁ ଆଉ ଟିକେ ଗଲେ ଖାଇବୁ ଆଉ।
ହୁଁ-ହୁଁ ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନ?
ହଁ ରଜରେ ଯାଇଥିଲୁ ବୁଲାବୁଲି କରିବାକୁ
କୁଆଡେ?
ବଡ ମନ୍ଦିର ଯୋଉ
ଓ ବର ହଁ-ହଁ-ହଁ-ହଁ ବୁଝିଲୁ ହଁ।
ହଁ ସେଠିକି ଯାଇଥିଲୁ‌ ସେଠୁ ବୁଲାବୁଲି ଦର୍ଶନ କରିକି ଆଇଲୁ। ଆଉ ତମେ କୁଆଡେ ବୁଲାବୁଲି
ଏ କୁଆଡେ ଏଇ ଯାଇ ସେଇ ଯାଇଥିଲୁ ଏଇ ଯୋଉ କଲ୍ୟାଣୀପୁର ମୋ ଛୁଆଙ୍କୁ ନେଇକି।
ହଁ ଯୋଉ ରଜ ଦୋଳି ପଡିଥିଲା ତ।
ହୁଁ-ହୁଁ-ହୁଁ।
ଅ ହୋ। ସେଇଟା ବଡ ଇଏ ନା ସତାନବେ ସେକଣ୍ଡ ହେଲା।
ଆଁ-ଆଁ।
ମୁଁ କହିଲି ସେଇଟା ଫାଷ୍ଟ ନା ସତାନବେ ସେକେଣ୍ଡ।
ହୁଁ-ହୁ‍ଁ-ହୁଁ ଆର ବର୍ଷ ବି ଯାଇ ଏବ ବର୍ଷ ବି ଯାଇଥିଲି ଏ ଯୋଉ ଫ୍ରିଡମ ବାଲା ଯୋଉ ଗେମ୍ ଖେଳନ୍ତି। ଏଥରକ ଯୋଉ ଗୋଟା ପ୍ରାଇଜ ପାଇଥିଲି ଯୋଉ ଲିଟ୍ରିକିଆ ସୋରିଷ ତେଲ।
ତମେ
ଫ୍ରିଡ଼ମ୍ ବାଲା ଗେମ୍ ଖେଳନ୍ତି ଯୋଉ ୱରନର ବାଲାଙ୍କୁ ଦିଅନ୍ତି ରିଫାଇନ ତେଲ ସୋରିଷ ତେଲ ଆର ବର୍ଷ ଫେଲ୍ବର ହେଇଥିଲି ଏ ବର୍ଷ ଯାହା ହଉ ଗୋଟାଏ ସୋରିଷ ତେଲ ପାଇଯାଇଛି।